ଓ ହଁ କଣ କରୁଛ?
ମୁଁ ଏଇ ବସିଥିଲି ଆଉ ତମେ କଣ କରୁଛ?
ମୁଁ ଏଇ ବସିଛି ଆଉ।
ଆଉ?
ଉଁ କଣ ଖାଇଚ?
ମୁଁ ଏଇ ଖାଇଥିଲି ସକାଳୁ ପିଠା ସନ୍ତୁଳା ଦହିବରା ଖାଇଥିଲି ତମେ କଣ ଖାଇଛ?
ମୁଁ ଖାଇଥିଲି ସକାଳେ ବିସ୍କୁଟ ତାପରେ ରୁଟି ଭଜା ଖାଇଥିନି ତାପରେ ଏ ପ ଖାଳ ଖାଇକି ଏବେ ଆସିଲି ଆଉ।
ଓହୋ ଭଲ ଆଉ ଗରମରେ ପଖାଳ ଭଲ ଆଉ।
ହଁ ଗରମ ବି ଯାହା ହଉଛି ତ ସଖଳ ଦିଇଟା ଖାଇଦେଲେ ଭଲ ଲାଗେ ଟିକେ ଆଉ।
ହଁ ଏଇ ଦେହ ପା ପାଇଁ ସେତ ଖାଇ ହଉଛି ନ ହଉଛି ମତେ ବି ପଖାଳ ବହୁତ ଭଲ ଲାଗେ।
ହଁ ଆମର ସମ ସେ ପଖାଳ ଖାନ୍ତି ସବୁବେଳେ ତମେ କଣ ଗରମ କି ନ ନା ସେଥିପାଇଁ।
ଓହୋ।
ହୁଁ ଆଉ ରଜରେ କୁଆଡେ ବୁଲିବାକୁ ସବୁ ଯାଇଥିଲ ଭଲ?
ରଜରେଇ ଗାଁ କ ଟିକେ ତ ଆସିଥିଲୁ ଗାଁରୁ ଏଇ ଯାଇନୁ ଆଜି ଏଇ ଗାଁ ରୁ ପଳେଇବୁ। ହଁ ମୁଇ ଯାଜପୁରରେ ରହୁଛି।
ଓହୋ ଆଉ ରଜ କେମିତି ଗଲା?
ହଁ ରଜ ତ ଏବେ ଗାଁ ରେ ଆଉ ଠିକ ସେ ଭଲସେ। ନା ବୁଯା ଯେତେ ସୁନ୍ଦର ଲାଗୁଥିଲା ଛୋଟ ପିଲା ବେଳେ ଏତେ ଆଉ। ଭଲ ଲାଗୁନି କାହିଁଲେ ସମସ୍ତେ ତ ବାହାରେ ଚାକିରି ପାଇଁ ସମସ୍ତେ ବାହାରକୁ ପଳେଇିଲେ ଆଉ ଚାକିରି ତ ଛୁଟି ମିଳୁନି ଗୋଟେ ଦିନ ଦି ଦିନ ଯାଏ ଛୁଟି ମିଳୁଛି। ତା ଭିତରେ ତ ରଜ ପାଇଁ କିଏ ଆସିିବ ବି ପାରୁନାହାନ୍ତି ଆଉ ସେଇଥିପାଇଁ ରଜ ଏତେ ଆଉ ଆଗ ଭଳିଆ ଏତେ ଲାଗୁନି ଭଲ ଆଉ
ହଁ। ଆମ ଆଡେ ବି ଆମେ ଏଇ ଆମ ଗାଁ ରେ ରଜଦଳି ଲଗା ହୁଏ ଆମେ ଯାଉ ବୁଲୁ ଆଉ ଏଇଆ ଆଉ।
ତମେ ତମର କଣ କେମିତି ସେଲିବ୍ରେସନ କଲ ରଜ?
ଆମେ ଯାଇଥିଲୁ ସାଙ୍ଗମାନେ ବୁଲିବା ପାଇଁ ସମସ୍ତଙ୍କ ଘରକୁ ତାପରେ ଫାଷ୍ଟ ରଜରେ ବୁଲିବାକୁ ଯାଇଥିବେ ସମସ୍ତେ ସେକେଣ୍ଡ ରଜରେ। ସେକେଣ୍ଡ ରଜରେ ତାପରେ ସେମାନେ ଆମ ଗାଁକୁ ଆସିଥିଲେ ଆସିକି ମୋର ଦୋଳି ଲ କରେ ସେଇଠି ସବୁ ବୁଲିଲୁ ଦୋଳି ଖେଳିଲୁ। ତାପରେ ସବୁ ଆସିଥିଲେ ଆମ ଘରେ ପିଠାପଣା ଖାଇକି ତାପରେ ପଳେଇଲେ ଲାଷ୍ଟ ରଜରେ ଆମେ ଆମ ଗାଁରେ ଯୋଉମାନେ ସବୁ ଝିଅ ସେଇମାନେ ସବୁ ଶାଢୀ ପିନ୍ଧିକି ବୁଲୁଥୁନୁ ଆଉ ଫଟ ଫଟ ଉଠ
ଓହୋ ତମର ହେଇଠି ପଟା ଦୋଳି ଲାଗେ ନା କି ଡୋଳି?
ହଁ ପଟା ଦୋଳି ଯୋଉ ହଁ ବଣୁଆ ଦୋଳି କୁହନ୍ତି ଚାରିଟିକିଆ ବାଁଶ ରେ ବଡ ପଟା ଲଗା ହେଇକି ହୁଏ ଆଉ।
ଓହୋ ସେଟା ବଢିଆ ମଜା ଲାଗୁଥିବ ଆମର ଲାଗେ ଯେ ସେ ଯୋଉ ଗୋଟେ ଖଜୁରୀ ଗଛକୁ ମଝିରେ ଯୋଉ ଦି ସାଇଡରେ ଯୋଉ ହଁ
ହଁ। ଆମର ସେ ବଣୁଆ ଦୋଳି ଲାଗେ ଆଉ ସବୁ ଏ ଯେଉଁ ଗଛରେ ରସି ଦୋଳି ନୁହଁ ସେଗୁଡା ଖାଲି ଛୋଟ ଛୁଆ ଖେଳିବା ପାଇଁ ଲାଗେ ଆଉ ମାଇକ ଫାଇକ ବାଜେ
ହଁ ଆମର ବି ସେମିତି ରଜ ତିନି ଦିନ ତ ଏଇ ସାଙ୍ଗେ ଯାହା ବୁଲିବା କଥା ନୂଆ ଡ୍ରେସ୍ ପିନ୍ଧିକି ଯା ବୁଲିବା କଥା ବାହର ଘରେ ଯାହା ପିଠା ପଣା ହଉଛି ଆଉ ତ ଆଉ ଆଗରୁ ଯାହା ବନ୍ଧୁବାନ୍ଧବ ସବୁ ଯାହା ଆସୁଥିଲେ ଏବେ ତ ଆଉ ବେଶୀ ଇଏ କରୁନାହାନ୍ତି ସେ ଜଣେ ଜଣେ ଯିଏ ସାଙ୍ଗସାଥି ସବୁଯାହା ଆସିବା କଥା ସାଙ୍ଗ ସାଥିଙ୍କ ସହିତ ଯାଇ ପାଖ ପାଖ ଯାଇ ଯା ବୁଲିକି ଆସିଲୁ ଖରା ଗରମ ତ ଯୋଉ ହଉ ଚି ଦିନରେ ବି କୁଆଡେ ଯାଇ ହବନି ଆଉ ଚାରିଟା ବେଳ ହେଲା ବେଳକୁ ବର୍ଷା ହଉଛି।
ହଁ ଏବେ ବର୍ଷା ଟାଇମ ଟା ଆଉ ବର୍ଷା ହବ ଆଉ।
ହଁ ବା ତମ ସେପଟେ ଗରମ କେମିତି କଣ ହଉଛି?
ଗରମ ତ ପୁରା ସକାଳ ଟିକେ ସକାଳୁ ଥଣ୍ଡା ଥଣ୍ଡା ଲାଗୁଛି ଆଠଟା ନଅଟା ହେଲା ବେଳକୁ ପୁରା ଖରା ହେଇକି ପୁରା ଗରମ। ଚାରିଟା ବେଳକୁ ଟିକେ ବ ବର୍ଷା ହେଲା ବେଳକୁ ଥଣ୍ଡା ଲାଗୁଛି ନହେଲେ ପୁଣି ସେଇ ଗରମ ଗରମରେ ହିଁ ଯାଉଛି। ଏବେ ଟିକେ ଆଜି ତ ପାଗ ଟିକେ ନରମ ଅଛି ଖରା ବେଶୀ ହଉନି
ହଁ ଆଜି ଟିକେ କେମିତି ପାଗ ହେଇଛି ବର୍ଷା ହେଇନି କାଲି କିନ୍ତୁ ପାଗଟା ହେଇଛି ପଅର ଦିନ ବର୍ଷା ହେଲା ଟିକେ ଥଣ୍ଡା ଲାଗୁଥିଲା ଆଉ ବର୍ଷା ହେଇନି ଆଜି।
ନା କାଲି ବର୍ଷା ହେଲା ରଜ ଲାଷ୍ଟ ରଜ ଟାରେ କାଲି ବର୍ଷା ହେଇନଥିଲା ନା ବର୍ଷା ହେଇନି କାଲି କାଲି ଭଲ ପାଗ ଦେଇଥିଲା ଲାଷ୍ଟ ରଜଟା ବେକାର କରିଦେଲା ଆଉ ବର୍ଷାଟା ହେଲା ଚାରିଟା ବେଳକୁ ସବୁ ବୁଲିଥାନ୍ତେ ହେଲେ
ହୁଁ। ସେଇଥିପାଇଁ ବୁଲି ହେଲାନି ଲାଷ୍ଟ ରଜଦିନ ଆମେ ବାହାରକୁ ଟିକେ ଯାଇଥିଲୁ ଆସିବୁ ବୋଲି ପୁରା ସନ୍ଧ୍ୟା ହେଇଗଲା ରାତି ଆ ଟା ନଅଟା ବାଜିଗଲା ବର୍ଷା ତ ଛାଡ଼ିଲାନି ଟୋଟାଲି ଆଉ ସେ ବର୍ଷା ରେ ବି ଭିଜିକି ଟିକେ ଟିକେ ପୁଣି ଆସିଲା ବେଳେ ପୁଣି ଥଣ୍ଡା ଫଣ୍ଡା ସେଥିରୁ ଟିକେ ହେଇଗଲା।
ହୁଁ ହୁଁ।
ହଁ ସେମିତି ଦେହ ସେମିତି ଚାଲିଛି ଆଉ।
ହୁଁ।
ଦେହ ତ ସବୁବେଳେ ଖରାପ ରହିବ କଣ ତ ମେଡିସିନ ଫେଡିସିନ ଖାଇକି ଯା ରହିବା କଥା।
ହୁଁ।
ଆଉ ତମ ଦେହ ପା କେମିତି ଅଛି?
ହଁ ମୋର ଭଲ ସବୁ ଆଉ।
ଆଉ ଘରେ ସମସ୍ତେ
ହଁ ଘରେ ଭଲ ଅଛନ୍ତି ତମ ଘରେ?
ହଁ ଆମ ଘରେ ବି ସବୁ ଭଲ ଅଛନ୍ତି।
ମୋ ମାଙ୍କ ଦେହ ଭଲ ନଥିଲା ଟିକେ ଅପରେସନ ହେଇଥିଲେ ତାଙ୍କର ଏବେ ଟିକେ ଭଲ ହେଇଗଲାଣି ଆଉ। ଆଉ ସମସ୍ତଙ୍କ ଦେହ ଠିକ୍ ଠାକ୍ ଏଇଆ ଆଉ।
ଦିଇ ମାସହବ ଷ୍ଟୋନ ହେଇଯାଇଥିଲା ଷ୍ଟୋନ ଅପରେସନ୍ ହେଇ। ଏବେ ଟିକେ ଭଲ ହୁଁ।
ତମେ କୋଉ ଯୋଉ ପଢା ସାଇଲାଣି ତମର।
ହଁ ଏଇ ସରିଲା ଏଇଥର ଗ୍ରାଜୁଏସନ୍ ଲସିପମ୍ପ୍ଲିଟ୍ ହେଲା। ଆଉ ଏଇଥରକ ତମର ବି ଏଇଥରକ।
ହଁ ମୋର ଏଇଥର ସଇଲା ଏଇ ବର୍ଷ।
କୋଉ କଲେଜ କଣ ଥିଲା ତମର।
ଆମେ ଏଇ ପାଖରେ।
ଓହୋ ଆମର ଏଇ। ପାଖରେ ମୁଁ ଏଇଠି କରିଥିଲି।
ହଁ ମୁ ଘର ପାଖରୁ ଆଉ ଦି। ଦି ତିନି କିଲୋମିଟର ହବ ଆଉ କ କଲେଜ ସେଇଠି ଆମର। ସ୍ ହଁ ତମର କୋଉ ମେ ଅନର୍ସ ନେଇଥିଲ।
ଆ ମୋର ଥିଲା ବିିବିଏ।
ଓଁ ହୋଁ।
ତମର।
ମୋର ପଲିଟିକଲ ସାଇନ୍ସ୍।
ଓହୋ ତମର ଯୋଉ ଏଥିରେ କଣ ଥିଲା
ହୁଁ ପ୍ଲସ୍ ଟୁ ବା ଆର୍ଟସ୍ ଥିଲା।
ଓହୋ।
ହୁଁଉଁ।
ନା ମୋର ସାଇନ୍ସ ଥିଲା ପ୍ଲସ ଟୁ ସାଇନ୍ସ ପରେ ଏଇଟା କରୁଥିଲି।
ହଁ। ଆଉ ପୁ କୁହ।
ଆଉ ତମର କଣ ସବୁ କହେଇଚି।
ମୁଁ କହିନୀ ଆଗକୁଆଉ କଣ ପଡିବ ନା।
ହଁ ଆଗକୁ ତ ଅଛି ପୋଷ୍ଟ ଗ୍ରାଜୁଏଟ ପାଇଁ ପ୍ଲାନିଂ ଅଛି। ଦେଖିଆ କଣ ହଉଛି।
ହଁଅଁ।
ପଟା ପଟି ଦେଖିବା କଣ କେତେ ବାଟ ଘରେ ତ ସେଇଆ କହୁଥିଲେ। ପଢାପଢି ଶୀଘ୍ର କରିବେ ଛୁଟି ତ ଏଇ ସାଙ୍ଗେ ହେଇଯାଇଛି ଛୁଟିରେ ଏଇ ସାଙ୍ଗେ ଛୁଟି ଖୋଲିଲେ ଯହା। କଲେଜରେ କୋଉଠି କଣ କୋଉ କଲେଜ ରୁ କଣ ଆସିଥିବ ଦେଖିକି ସେଇ ଅନୁସାରେ। କରିବି ଯାଇକି ଆଉ।
ହୁଁ।
ପଢା ତ ବି ସେ ଆଉ ଦିଇ ତିନି ବର୍ଷ ଲାଗିକି ରହିଲେ କୋଉଠି ଗୋଟେ ଜବ୍ ହେଇଗଲେ ଗଲା।
ହଁ ଏଇ ତମେ ଏଇ ପାଖ କଲେଜରେ ପଢୁଥିଲ ନା ନା ଦୂରରେ।
ନା ମୁଁ।
କଣ କହିଲ ଶୁଭିଲାନି।
ନା ମୁଁ କହିଲି ଟାଉନ ରେ ଥିଲା ମୋର।
ଓହୋ।
ହଁ ତମର ତମର ସେ ପାଖରେ ଥିଲା ବୋଧେ।
ହଁ ମୁଁ ଯୋଉ ପ୍ଲସ ଥ୍ରୀ ଯୋଉଠି କରିଛି ନା ପ୍ଲସ୍ ଟୁ ଯୋଉଠି କରିଥିଲି ସେଇଠି ବି ପ୍ଲସ୍ ଥ୍ରୀ କରିଥିଲି। ଏଇ ପାଖ ହଁ।
ଆଉ।
ଆଉ କୁହ?
ଆଉ ତମର ଆଉ କଣ ସବୁ ଖବର?
ମୋର ଭଲ ଆଉ। ଇମିତ ଚାଲିଛି ଆଉ।
ହଁ।
ହୁଁ ମୁଁ ଏଇ ସିଲେଇ ଶିଖିଯିବି ସିଲେଇ ବି କରେ ଏଇଆ ଆଉ।
ସିଲେଇ କର ତମେ?
ହଁ।
ସିଲେଇ କଁ ସବୁ ସବୁ ବ୍ଲାଉଜ ଫ୍ଲାଉଜ କଟାକଟିସେଗୁଡା ସବୁ ଆସେ ତମକୁ?
ହଁ ବ୍ଲାଉଜ ଡ୍ରେସ ଏ ଯୋଉ ଏବେ ଆଙ୍କେଲ ପ୍ୟାଣ୍ଟ। ପ୍ରିନ୍ସେସ୍ କଟ୍ ବ୍ଲାଉଜ୍। ଯୋଉ ପ୍ରକାର ଯେମିତି ଯିଏ କହିବେ ଆଉ ସେମିତି ବ୍ଲାଉଜ ଫ୍ଲାଉଜୁ।
ଓ ସେଗୁଡା ସବୁ କରୁଛନ୍ତି ପ୍ରାଇସ୍ କେତେ କଣ ରହୁଚି।
ପ୍ରାଇସ୍ ହଉଚି କଣ କୁହନି ସାଧା ବ୍ଲାଉଜ ହୋଉଚି ବିନା ଅସ୍ତ୍ର ଯୋଉଗୁଡା ସେଗୁଡା ଅଶୀ ଟଙ୍କା। ଆଉ ହଉଚି ଅସ୍ତ୍ର ପକେଇବେ ଯୋଉଗୁଡା ସେଗୁଡା ହୋ ଉଚି ଦେଢଶ ଦୁଇଶ ଏମିତି ନେଇକି ଅସ ଅସ୍ତ୍ର ନେଇକି ଡିଜାଇନ ନେଇକି ଡିଜାଇନ ମାନେ ଅଧିକ ଯୋଉ ହୁଏ ନା।
ତମେ ଦେଇକି କରୁଛ ନା ତମ ଯୋଉମାନେ ଅସ୍ତ୍ର ଦେଇ ସାରିଲା ପରେ ତମେ
ଯୋଉ ମୁଁ ଆଣେ ଅସ୍ତ୍ର ଯୋଉଗୁଡା ମତେ ଯୋଉ ଭଳିଆ କୁହନ୍ତି ଆଉ ଅଧିକ ଦାମୀ ଯଉଗୁଡା ଆଣନ୍ତି ଅସ୍ତ ଅସ୍ତ୍ର କି କମ ଦାମୀ ଅସ୍ତ୍ର ପଚାରେ। ଯୋଉ ମାନେ କୁହନ୍ତି ସେଇ ହିସାବରେ ପଇସା ନିଏ ଆଉ।
ତାହେଲେ ସେଟା କେତେ ପଇସା ନିଅ?
ଦୁଇଶ ଟଙ୍କା।
ତମେ ଅସ୍ତ୍ର ଦେଇ ସାରିଲା ପରେ?
ହଁ ଆଉ ଯେଦି ସେମାନେ ଦେବେ ଦେଢଶ ଶହେ କୋଡିଏ ଆଉ ଏମିତି ଆଉ। ସେଇଆ ଆଉ ହୁଁ। ଆଉ ଶାଢୀ ଫଲସ୍‌ ଲଗାଏ ସତୁୁରୀ।
କେବେଠୁ ଶିଖୁଛ ତମେ?
ମୁଁ ସିିଲେଇ ଶିଖିଲିଣି ମୁଁ ଟେନ୍ଥ ପରୀକ୍ଷା ଦେଇ ସାରିଲି ତାପରେ ଅଛନ୍ତି ଆମ ଘର ପାଖରେ ଜଣେ ଜେଜ ତାପରେ ଏବେ ତାଙ୍କରି କତିରୁ ଆସ୍ତେ ଆସ୍ତେ ଶିଖିଛି ଆଉ। ହ୍ୟାଲୋ। ହ୍ୟାଲୋ।